ମୁଁ କେଡେ ସୁନ୍ଦର ଗାମୁଛା ହାଲୋ।
ହଁ କୁହ?
ଏବେ କୋଉଠି ଅଛ?
ଏବେ ଘରେ ଅଛି।
ଘରେ ଅଛ, ଖିଆପିଆ ସଇଲାଣି ତମର?
ହଁ ନା ସରିନି ହବ ଖାଇବା ଆଉ, ସକାଳେ ଠିଆ ହେଇଥିଲା ଆଉ।
ଆଉ ଆଜି ତ ବୁଧବାର ଅଛି, ତମର ଆଇଁଷ କରିଥିବ।
ହଁ ଆମର ହେଇଛି ଆଇଁସ।
ଆଁ ଆ।
ହଁ ଆମର ହେଇଛି ଚିକେନ।
ଚିକେନ କରୁଛ ନାଇଁ?
ହଁ ଅଁ।
ଆଛା, କେହି ଖାଇନାହାନ୍ତି ତମର?
ନା ଖାଇନାନ୍ତି ଖିଆ ହବ ଆଉ।
ଆଛା ଆଉ? ଆଉ ମଝିରେ କଣ ଶୁଣିଥିଲି, ତମେ ପୁରୀ ଯାଇଥିଲ ବୁଲିବା ପାଇଁ?
ହଁ ପୁରୀ ଯାଇଥିଲୁ ବୁଲିକି ଆସିଲୁ ଆଉ, ଜଗା ଦର୍ଶନ କରିକି ଆଉ।
କିଏ କିଏ ସବୁ ଯାଇଥିଲ?
ଆଉ ମୁଁ ମୋ ଝିଆରି ଯାଇଥିଲା ମ ପୁଅ ଯାଇଥିଲା, ଆଉ ଗୋଟେ ଯା, ଦିଅର, ମୋ ସ୍ୱାମୀ। ଏତିକି ଯାଇଥିଲୁ ଆଉ।
ମାନେ ତମେ କେତେବେଳେ ବାହାରିକି ଗଲ ଘରୁ?
ଛଅଟାରେ ବାହାରିକି ଗଲୁ, ସେଠି ପହଞ୍ଚିଲୁ ବାରଟା, ଏଗାରଟାରେ ପହଞ୍ଚିଲୁ।
ମାନେ ପୁରୀ ରେ ପହଞ୍ଚିଲ ଏଗାରଟାରେ। ମାନେ ତମେ ଟ୍ରେନ ରେ ପଳେଇଲ। ମାନେ ଡାଇରେକ୍ଟ ଟ୍ରେନ୍ ଅଛି ନା କଣ?
ହଁ ପୁରୀ ଜଲେଶ୍ଵର, ହଁ ଡାଇରେକ୍ଟ ପଳେଇଲୁ।
ସେଠି ଯାଇ ଏଗାରଟାରେ? ଆଛା, ସେଠୁ ଓହ୍ଲେଇଲା ପରେ ଏ ମନ୍ଦିର ପାଖକୁ କେମିତି ଗଲ?
ସେଠୁ ଆମର ଗୋଟେ ଗାଡି ରିଜର୍ଭ ହେଲା। ତା ଯୋଉଠି ଘର ଭଡା ନେଲୁ ସେଠି ଯାଇ ପହଞ୍ଚିକି ଧୁଆ ଧୁଇ ହେଇକି, ତାପରେ ଜଗା ଦର୍ଶନ କରିବାକୁ ଗଲୁ ଆଉ।
ଓହୋ, ମାନେ ଆଗେ ଷ୍ଟେସନ ଓଲେଇ ଗୋଟେ ଗାଡି ରଜର୍ଭ କରି ମନ୍ଦିର ପାଖରେ ଗୋଟେ ଘର ଠିକ କଲ, ଓହୋ ଘର ଠିକ କରିକି ଏଠି ରହିଲ ମାନେ ଏଠି ରହି ଧୁଆ ଧୁଇ ଗାଧୁଆ ପାଧୁଆ ହେଇ ତାପରେ ମ
ମନ୍ଦିରକୁ ଗଲ?
ଆଛା, ମନ୍ଦିରକୁ ଗଲାବେଳେ ମାନେ ଗଣ ସେଠି ତ ଲାଇନ ଲାଗିଥିବ?
ଓହ, ହଁ ଲାଇନ ଲାଗିବ ବହୁତ ମାନେ ବହୁତ ଗରମ ତା ଭିତରେ।
ଆଛା, କେତେ ସମୟ ସବ ଲାଇନ ରେ ଠିଆ ହେଲ?
ତଥାପି ଘଣ୍ଟେ ଦେଢ ଘଣ୍ଟା ଖଣ୍ଡେ ଛିଡା ହେଲା ପରେ ଜଗା ଦର୍ଶନ କଲୁ।
ଆଛା, ମନ୍ଦିର ଭିତରକୁ ଗଲାବେଳେ ସବୁ କେତେ ଲୋକ ହୁଅନ୍ତି ସବୁ ତା ଭିତରେ?
ତଥାପି ଶହେ ଦେଢଶହ ଲୋକ ପଶିଥାନ୍ତି ଭିତରେ, ଉଁ ଉଁ
ଓହୋ, ମାନେ ଦର୍ଶନ ଠିକି ସେ କରିପାର
ନାଇଁ ସେମିତି ଯିବୁ ଖାଲି ଟିକେ ଦେଖିଦେଇକି ପୁଣି ବାହାର ବାହାର କରିଦେବେ।
ଆଛା, ସେଠି ଦର୍ଶନ ମାନେ ଯଉ ଗରୁଡସ୍ଥବ ପଛପଟେ କର ନା ଜଗନ୍ନାଥଙ୍କ ଆଗକୁ ପୁରା ଯାଅ?
ନାଇଁ ଗୋ ଜଗନ୍ନାଥଙ୍କ ଆଗକୁ ଯାଉ
ଆ ଗରୁଢସ୍ଥବ ପଛପଟେବି ଜୁଆର ହେଇଛି
ଜୁଆରେ ହେଇକି ଏମିତି ବୁଲିକି ତାଙ୍କ ପାଖକୁ ଯାଉ ଆଉ।
ଆଚ୍ଛା ଜଗନ୍ନାଥ ତୁଳସୀ ସେଠି ପାଉଥିବ।
ହଁ ପାଉ।
ଭୋଗ ବି କରିୁଥିବ
ହଁ ଭୋଗ ଆସି ବାହିରେ କରୁ।
ଆଚ୍ଛା ଏଇ ଯୋଉ ଜଗନ୍ନାଥଙ୍କ ସେ ଜେଉ ଗୁଣ୍ଡି ବାକ୍ସ ଅଛି ଜାଣଛ।
ହଁ ହୁଡି ବସ
ସେଠି ପଇସା ପତ୍ର ପକାଅ?
ହଁ ପକାଉ।
ଆଚ୍ଛା କାରଣ ମୁଁ ଶୁଣିଚ୍ଛି ସବୁ ନାହାନ୍ତି ଜଗନ୍ନାଥ ହୁଣ୍ଡିରେ କିଛି ଦାନ ଦିଅନ୍ତି। ସେ ଦଶ ଟଙ୍କା ହଉ ପଚାଶ ଟଙ୍କା ହଉ ପାଞ୍ଚ ଟଙ୍କା ଜାହାଦେଲେ ଦାନଦେଲେ ଧାନ ଦେଲେ- ହଁ ତମ ପିଲାଙ୍କ ପାଇଁ ଭବିଷ୍ୟତରେ ଏଇଟା ମଙ୍ଗଳ ହଁ। ଆଚ୍ଛା ତାପରେ ଦର୍ଶନ କରି ସାରିଲା ପରେ ତାପରେ କଣ କର? ଗାମ
ତାପରେ ବୁଲାବୁଲି କରି ଆସିବା ଆମେ
କୋଉଠି ବୁଲ ମାନେ କୋଉଠି ସେ ମନ୍ଦିର ଭିତରେ?
ନାହିଁ ବ ବୁଲୁ ଆମର ଏଇ ଯେଉଁ ମାତା ମଠ ଆମର ଏ ଯେଉଁ ଯେଉଁ ଅଛନ୍ତି ଶିବ ଯୋଉ କଣ? ହଁ ଲୋକନାଥ ମନ୍ଦିର ଏମିତି ଯାଉ।
ନା ମନ୍ଦିର ଭିତରେ ଆଉ କଣ ଦର୍ଶନ କର?
ଲକ୍ଷ୍ମୀ ମନ୍ଦିର ଅଛି ସବୁ ବିଭିନ୍ନ ପ୍ରକାର ଯୋଉ ମନ୍ଦିର ଅଛନ୍ତି। ତା ଭିତରୁ ଯାଇ ବୁଲାବୁଲି କରିକା ପାରୁ ଆଉ
ବିମଳା ମନ୍ଦିର।
ହୁଁ କମଳା ଭିମଳା ମନ୍ଦିର ଲକ୍ଷ୍ମୀ ମନ୍ଦିର ଏମତି
ଆଉ ଯୋଉ ରଥ ଖଳା ଅଛି ଯାହା
ହଁ ତା ଭିତରକୁ ଯାଉ।
ରଥ ଖୋଳା ଯୋଉଠି ରଥ ସବୁ ତିଆରି ହେଇଥିବ ସେଠି ତାଙ୍କ ଜିନିଷ ପତ୍ର ସବୁ ରହିଛି। ତାପରେ ଜଗନ୍ନାଥଙ୍କ ତୁଳସୀ ବଣ ଯୋଉ ଅଛି ବଗିଚା। ହୁଁ ଆଉ ଜଗନ୍ନାଥଙ୍କ ଫୁଲ ବଗିଚା ଆଉ ଜଗନ୍ନାଥ ଯଉ ବାର ବର୍ଷରେ ନବକୁଳବର ହୁଅନ୍ତି। ତାଙ୍କର ଗୋଟେ ସେଠି ମାନେ କୁଣ୍ଡ ଅଛି ସେଠି। ସୋ
ଆଉ ଗୋଟେ ହଉଛି ଯୋଉ ଜଗନ୍ନାଥ ଦେହତା କରନ୍ତି ଯୋଉ ଜାଗା।
ହଁ ହଁ।
ହଁ ଯୋଉ ତାଙ୍କ ଆତ୍ମାକୁ ଖାଇବାକୁ ଦିଆଯାଏ। ସେଟା ହଉଛି ଆମର ସ୍ୱର୍ଗ ଦ୍ବାର ପାଖରେ।
ସେଠିବି ଦର୍ଶନ କର।
ହଁ ଭୟ ଲାଗେ ସେଟା।
ଆଚ୍ଛା ତ ସ୍ୱର୍ଗଦ୍ବାର ବି ଯାଇଛ।
ସ୍ୱର୍ଗ ଦ୍ବାର ହଁ।
ଆଚ୍ଛା ସେଠି ଯୋଉ ଶ୍ମଶାନ କାଳୀ ଅଛି ଦର୍ଶନ କରିଛ।
ହଁ।
ଆଚ୍ଛା ଆଚ୍ଛା ତାହେଲେ ମାତାମଠ ବି ଯାଇଛ?
ମତ ମଟ ହଁ।
ତାହେଲେ ମାତା ମର୍ଟ ବି ବହୁତ ସମୟ ଲାଗିଥିବ ବୁଲିବାକୁ ଭଲ ଜାଗାଟା ଏଇଟା।
ହଁ ବହୁତ ଭଲ ଜାଗା।
ଆଉ ଲୋକନାଥ ମନ୍ଦିର ବି ଯାଇଚ।
ଲୋକ ନାଥ ମନ୍ଦିର ଯାଇଚି।
ଆଚ୍ଛା ତାହେଲେ ସବୁଆଡେ ତମେ ବୁଲାବୁଲି କରୁଚ ଆଉ ଆଉ ଅଭଡା ଖାଅନି।
ହଁ ଅଭଡା ଖାଉସ ରାତିରେ ବୁଲିିବାଲିିକି ଆସିକି ରାତିରେ
ଅବଢା ତ ତାଙ୍କର ତିନିଟା ବେଳୁ ବାହାରି ପଡେ ହଁ। ଆଉ ତାଙ୍କର ଗୋଟେ ଏଗାରଟା ବା ସାଢେ ଏଗାରଟାରେ ଗୋଟେ ଖେଚୁଡି ଭୋଗ ବାହାରେ ଜଗନ୍ନାଥଙ୍କର।
ହଁ।
ଆଉ ଜଗନ୍ନାଥଙ୍କ ନିର୍ମଲ୍ୟା ଆଣ।
ହଁ ନିର୍ମାଲ୍ୟ କିଣା ହେଇକି ଆସେ।
ଆଉ ଯୋଉ ଟଙ୍କ ତୋରାଣୀ ପିଅନ୍ତି।
ସେଟା ଦିନ ବେଳା ଯାଇକି ପିଇକି ଆସୁ। ଆଉ ଯେତେବେଳେ ଯାଉ ବୁଲାବୁଲି କରିବାକୁ ସମୁଦ୍ର ଆଡ଼କୁ ଟେ ବାଟରେ ଦିଆଯାଏ।
ଆଉ ସମୁଦ୍ର କୂଳ କେତେବେଳେ ବୁଲିବାକୁ ଯାଅ।
ସନ୍ଧ୍ୟା ବେଳେ ଯାଉ ସକାଳୁ ଯାଉ ଗାଧୁଆ ପାଇଁ।
ଓ ସନ୍ଧ୍ୟା ବେଳେ ସମୁଦ୍ର କୁଳ ବୁଲିବା ଭୁଲ୍।
ବୁଲିବା ହୁଁ ବହୁତ ଲୋକ।
ଆ ଗଠି ପିଲାମାନେ ସବୁ ଫଟୋ ଫଟୋ ଉଠଉଥିବେ। ସମୁଦ୍ର ରେ ତମେ ଗାଧାଅ ନା ଏମିତି ପାଣି ଛିଞ୍ଚି ହେଇ ପଡିଯା।
ନାଇଁ ନାଇଁ ଗାଧୋଇବୁ ଗାଧେଇକି ଆସିକି ଆମେ ହଉଛି ଇ ଇଏ ଗଡିଆରେ ଗାଧୋଇ ଆମର ଯୋଉ ନାଇଁ ନାଇଁ ଶୋଚାଳୟ ନୁହଁ ସେଟା କି ଗଡ଼ିଆ କି ପୋଖରୀ କୁହନ୍ତି ତ ଆାମର ନରେନ୍ଦ୍ର ପୋଖ ଖରୀ ନୁହଁ ସେଟା ଆମର ମନେ ପଡୁନି ଠିକ ସେ ଉ
ଆଚ୍ଛା ଆଚ୍ଛା।
ସେଇଠି ଗାଧଉ।
ଯୋଉ ଲୁଣି ଫୁଣି ପାଣି ଉଡ଼ା ଲାଗିଥିବ ଟିକେ ପରିଷ୍କାର ହେଇଯାଅ। ସମୁଦ୍ର କୂଳରେ ଦେଖିଛ ସମୁଦ୍ରରେ ଠିଆ ହେଲା ମାନେ ସେ ଯୋଉ ଲହଡ଼ି ଆସୁଥିବା କେତେ ସୁନ୍ଦର ଲାଗେ ଦେଖ ଖିବାକୁ ହୁଁ। ଆଉ ସେଠି ସବୁ ଓଟ ଘୋଡା ସବୁ ବୁଲୁ ଥିବେ ହଁ। ଛୋଟ ପିଲାମାନେ ହେଠି ବସନ୍ତି ତାପରେ ଇଏ ଫଟଗ୍ରାଫର ମାନେ
ମୁଁ ଆଉ ଛାଡିକି ଏଠୁ ଯିବାନି
ହଁ ସେ ଜାଗା ଟା ସେଏ ଭଳିଆ ଆଉ। ତାପରେ ବିଭିନ୍ନ ପ୍ରକାର ଖାଇବା ଜିନିଷ ବି ମିଳୁଥାଏ।
ହୁଁ।
ଆଉ ଛୋଟ ପିଲାଙ୍କର ଲୋଭ ରହିବ। ତାପରେ ଫଟୋଗ୍ରାଫର ମାନେ ବୁଲୁଥିବେ ଫଟୋ ବି ଉଠଉଥିବେ।
ହଁ।
ଆଉ
ବହୁତ ଜିନିଷ ବି ବିକ୍ରି ହୁଏ ହଁ ଆଣିଥିଲୁ ଗୋଟେ ଶ ଶଙ୍ଖ ଆଣିଥିଲୁ କେତେ ଆଠଶହ ଟଙ୍କା ଦେଇ ଗୋଟେ ଶଙ୍ଖ ଆଣିଥିଲୁ। ସବୁ ଶଙ୍ଖା ଆଣିଥିଲୁ ସେଠୁ। ସମୁଦ୍ର କୁଳ ହୁଁ।
ଶଙ୍ଖର ମାଳି ଶାମୁକାରେ ବିଭିନ୍ନ ଘରେ ସଜେଇବା ପାଇଁ ସବୁ ବିକ୍ରି ହୋଉଥାଏ। ହୁଁ ବହୁତ ଜିନିଷ ଅଛି ସେଠି ସବୁ ହଁ। ସେଠି ସେଇ ଜଗନ୍ନାଥ ପା ସେ ପୁରୀରେ ଗୋଟେ ରାମ ମନ୍ଦିର ତିଆରି ହେଇଚି ଯାଇଥିଲ।
ନା ନା ଯାଇନୁ ସେଠିକ।
ଗଲନି ଏଠି ଦେଖିଥାନ୍ତ ଯେମିତି ଅଯୋଧ୍ୟାରେ ରାମ ମନ୍ଦିର ଟା ହେଇଛି ଏଠି ସେଇଭଳିଆ ଗୋଟେ ରାମ ମନ୍ଦିର ତିଆରି ହେଇଛି ହୁଁ ବହୁତ ଦର୍ଶକ ଯାଉ ଯାଉଛନ୍ତି ସବୁ ଦେଖିବାକୁ। ଏଥରେ କେବେ ଗଲେ ଦେଖି ଆସିବ ଆଉ ଗୋଟେ ଲାଇଟ୍ ହାଉସ୍ ଅଛି, ଲାଇଟ୍ ହାଉସ୍। ହୁଁ, ତାପରେ ଆଉ ଗୋଟେ ମନ୍ଦିର ତମେ ଯାଇପାରନ, ଓଙ୍କାରେଶ୍ଵର ମନ୍ଦିର। ବୁଝିଲେ କି, ହଁ ଓଙ୍କାରେଶ୍ଵର ମନ୍ଦିର ଯିବ। ବଢିଆ ଜାଗାଟା ଆପଣ ଏଠି ଦି ଘଣ୍ଟା ତିନି ଘଣ୍ଟା ରହିବାକୁ ପଡିବ ସେତେ ଠାକୁର ମାନେ ଶହେ ଆଠ ଶିବଲିଙ୍ଗ ଅଛି, ତାପରେ ଲକ୍ଷ୍ମୀ ନାରାୟଣଙ୍କର ଯୋଉ ଅନନ୍ତ ଶୟନ କରିଛନ୍ତି ନାରାୟଣ ସେ ଅଛି, ନା ବହୁତ ବଢିଆ ବଢିଆ ମନ୍ଦିର ଅଛି ସେଠି
ସେଇଟା ପରା ମାତା ମଠ କତିରେ।
ଆଁ?
ସେଇଟା ହଉଛି ମାତା ମଠ ପାଖରେ ନା କଣ ସେଇ ଯୋଉ ଅନ
ନା ନା ସମୁଦ୍ର କୂଳେ କୂଳେ ଆସିଲେ ପଡିବ ଏଟା, ଆଉ ତମେ ଯାଇନ ବୋଧେ ସେଠିକି। ହୁଁ ବଢିଆ ଜାଗା ଟା ଏଇଟା ହୁଁ। ଆଉ ସେଠିକି ଗଲେ ତମ ବଢିଆ ଦର୍ଶନ ତାଙ୍କ ସେଠ ଯିବ ମାନେ ଦି ଘଣ୍ଟା ତିନି ଘଣ୍ଟା ସମୟ ଲାଗିଯିବ, ହୁ ଆଉ ସେଠି ଥରେ ଯାଅ ଦେଖିବ ଗୋଟେ ବଡ ଶିବ ଅଛି, ହୁଁ। ପୁରା ତିରିଶ ଚାଳିଶ ଫୁଟ ଉଚ୍ଚର ଗୋଟେ ଶିବ ଅଛି, ସେଠି ପିଲାମାନେେ ଗଲେ ଫଟୋ ଫଟ ଉଠେଇବେ ଦେଖିବ, ଆଉ ତା ଭିତରେ ପଶିବ କେତେ ମନ୍ଦିର ସୁନ୍ଦର ମନ୍ଦିରଟେ, ହଁ ସେ ଦର୍ଶନ କରିବ ହୁଁ।
ହ
ବଢିଆ ସୁନ୍ଦର କାରୁକାର୍ଯ୍ୟ ହେଇଛି ସେଠି ଦେଖିଲେ ତମେ ମନ ଖୁସି ହେଇଯିବ।
ହଁ ହଁ।
ପିଲାମାନେ ତ ଛାଡିକି ଆସିବେନି କହିବେ ଆମ ଖାଲି ଫଟୋ ଉଠେଇମୁ ଆଉ ହୁଁ। ଆମେ ଗଲେ କଣ ଅଟୋରେ ଯାଉ ତ ତେଣୁ ଆମକୁ ଟିକେ ସୁବିଧା ହୁଏ ସବୁଆଡେ ମୁହଁ ମାରିଦେଇକି ଆମେ ଆସୁ। ହୁଁ, କାରଣ ଯୋଉ ପୁରୀ ଗଲେ ଜଗନ୍ନାଥ ମନ୍ଦିର ଭିତରେ ତମ ପାଞ୍ଚ ଛଅ ଘଣ୍ଟା ସମୟ ପଳେଇବ।
ଓହୋ।
ତମ କେତେ ସମୟ ରୁହ ମନ୍ଦିର ଭିତରେ?
ତଥାପି ଆମେ ଦି ଘଣ୍ଟା ଲେଖା ରହୁ ମନ୍ଦିର ଭିତରେ।
କେମିତି ଦି ଘଣ୍ଟାରେ କେମି ଦେଖି ପକାଅ ସବୁ?
ଯାଉ ଆଉ ବହୁତ ସମୟ ରହିବ ନା ଛୋଟ ପିଲାଙ୍କୁ ନେଇକି ଭିତରେ ପସିକି ରହିବାକୁ ଇଏ ହୁଏ।
ତାପରେ ସେପଟେ ମୁକ୍ତି ମଣ୍ଡପ ଅଛି। କଳ୍ପ ବଟ ଅଛି, ସେଗୁଡ଼ା ସବୁ ଦର୍ଶନ କରିବ। ଆଉ ପ-ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିପଟ ଦୁଆର ମୁହଁ ରେ ଦର୍ଶନ କରିବ, ହୁଁ। ବହୁତ ଦର୍ଶନ କରିବା ସ୍ଥାନ ଅଛି ପୁରୀରେ, କୁହନ୍ତି ଗୋଟେ ଦିନ ଗଲେ ବି ସ ବନି, ସବୁଆଡେ ବୁଲିିବାଲି ଦେଖିକି ସବୁ ବିଷୟରେ ଜାଣିବାକୁ ପଡିବ।
ଚାରି ପାଞ୍ଚ ଦିନ ଆ ରହୁ ଆଉ ପୁରୀରେ।
ଓ ହୋ ଚାରି ପାଞ୍ଚ ଦିନ ରୁହ?
ହଁ।
ତାହେଲେ ଭଲକିଣି ତମେ ଦର୍ଶନ କରିକି ଆସ ଆଉ, ସେଠି ଯୋଉ ତମେ ରୁହ ମାନେ କଣ ରୋଷେଇ କରି ଖାଅ ନା ହୋଟେଲରେ ଖାଇଦିଅ?
ନାଇଁ ରୋଷେଇ କରି ଖାଉ, ରାତିରେ ଆମେ ଅବଢା କିଣିକି ଖାଇଦଉ।
ଓହୋ। ଅଭଢା କିଣି ଖାଇଦିଅ ନାଇଁ, ଅଭଢା ରେଟ୍ ଟିକେ ଅଧିକ ଅଛି ନାଇଁ?
ନାଇଁ ଅଧିକ କାହିଁକି ପଚାଶ ଟଙ୍କା ଲେଖା ପ୍ଲେଟ୍ ବି ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା, ହଉ ବର୍ଷକୁ ହଉ ହଉ ଠିକ ଅଛି।
ହୁଁ ନଈ ସ